ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି। ହ୍ୟାଲୋ ହଁ କଣ କରୁଛନ୍ତି।
ହ୍ୟାଲୋ।
କଣ କରୁଛନ୍ତି।
ହ୍ୟାଲୋ।
ହ୍ୟାଲୋ।
ହଁ ଆପଣ ମତେ ଶୁଣି ପାରୁଛନ୍ତି?
ହଁ ଶୁଣାଗଲା।
ଆଜ୍ଞ ହ୍ୟାଲୋ।
କଣ କରୁଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ହଁ ଆଜ୍ଞା ଆପଣଙ୍କ ଭଏସ୍ ଟିକେ ଶୁଣା ଯାଉନି ଦୟାକରି ଟିକେ ଲାଉଡଲି କହିବେ?
ହଁ ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
କଣ କରୁଛନ୍ତି?
ଏଇ ଅଫିସ୍ ରେ ଅଛି।
ଓହୋ ମୁଁ ଏଇଠି ରୋଷେଇ କରିକି
ଆଜ୍ଞା ଆଜ୍ଞା ଆଜ୍ଞା।
ଖାଇ ସାରିଲେଣି?
ଆଜ୍ଞା ଆଜ୍ଞା ଆପଣ ଖାଇସାରିଲେଣି?
ଅ ମୁଁ ଏଇ ଏବେ ତ ସରିଲା ଆଉ ଟିକେ ପରେ ଖାଇବୁ ଆଉ ଘରେ ତ ଆସିନାହାନ୍ତି ସମସ୍ତେ ତ ଆସିଲେ ଖାଇବୁ ଆଉ।
ମାନେ ସକାଳର ଟିଫିନ୍ ବି କରିନାହାନ୍ତି?
ହଁ ଟିଫନ୍ ଆଜି କରିଥିଲି ଦହିବରା।
ଆଜି ଦହିବରା? ଦହିବରା କେମିତି କଣ ବନେଇଥିଲେ?
ଦହିବରା ବନେଇ ନଥିଲି ଦହିବରା କିଣିକି ଖାଇଥିଲି।
ଓ କିଣିକି ଖାଲି ଦହିବରା ନା ଦହିବରା ଆଳୁଦମ୍।
ହଁ ଦହିବରା ଆଳୁଦମ୍ ମତେ ଆସିଛିି ବନେଇ।
ଆଳୁଦମ୍ ଆସଛି ଆଚଛା। ଆଚ୍ଛା କଣ କଣ ରୋଷେଇ ଆପଣଙ୍କୁ ଆସେ? ଆପଣ ସୁଧ ଶାକାହାରୀ ନା ଶାକାହାରୀ?
ନା ତ ମୁଁ ଖାଏ ନନ୍ ଭେଜ୍ ଖାଏ।
ଆଚ୍ଛା ଆଚ୍ଛା ଖାଆନ୍ତିି ତାହେଲେ।
ଆଜ୍ଞା ଆପ ଆପଣ ନନଭେଜ୍ ଖାଆନ୍ତିନି ନା ଖାଆନ୍ତିନି?
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆମର ସେସବୁ ଚଳେନି।
ଆପଣ ଜମା ଖାଇନାହାନ୍ତି ନନଭେଜ୍?
ନାଁ ନାଁ ନାଁ ନାଁ ନାଁ। ଆମିଷ ମୋ ଦେହରେ ଯାଏ ପିଓର୍ ପିଓର୍ ଭେଜିଟେରିଆନ୍।
ଭଲ ଆଉ।
ଆମିଷଟା ଆଜି ଆପଣଙ୍କର ଘ ରହୁଛନ୍ତି?
ମୁଁ ଭୁବନେଶ୍ଵରରେ।
ଆଚ୍ଛା ଏଇ ଭୁବନେଶ୍ଵରର ନାଇଁକି ଆଚ୍ଛା। ଆଚ୍ଛା ଆଚ୍ଛା ହଉ ହଉ ହାଉସୱାଇଫ୍ ବୋଧେ?
ଆଉ ହଁ ହାଉସ୍ ୱାଇଫ୍।
ଆଜ୍ଞା ଆଜ୍ଞା।
ସେ
ଆପଣଙ୍କର ଅଫିସ୍ ମାନେ ସରୁଛି କେତେବେଳେ?
ମୁଁ ଆକ୍ଚୁଆଲି ଆପଣ ଜାଣିଛନ୍ତି ଫ୍ଲିପ୍ କାର୍ଡ ଜାଣିଛନ୍ତି ଫ୍ଲିପ୍ କାର୍ଡ?
ହଁ ଫ୍ଲିପ୍ କାର୍ଡ।
ଆଜ୍ଞା ମୁଁ ସେଇଥିରେ ଚାକିରି କରିଛି।
ଆଚ୍ଛା ହଁ ହଁ। ତାହେଲେ ମାନେ ସେମିତି କିଛି ଟାଇମ୍ ନାହିଁ ନା ଅଛି?
ନାଁ ଆମର ଲଜ୍-ଲଜିଷ୍ଟିକ ସେକ୍ଟରରେ କିଛି ସେମିତି ସମୟ ନଥାଏ। ଆମେ ଅଫିସ ଯିବା ଟାଇମ ଆ-ଆଠଟା। କାମ ସରିଲେ ଘରକୁ ଆସିବା। ମାନେ ଆମେ ଇନହାଉସ୍ ଷ୍ଟାଫ୍ ନା। ମାନେ ଅଫିସର ସବୁ ମ୍ୟାନେଜିଂ ଆମେ କରୁ। ତ ଆମେ ଇନହାଉସ୍ ଷ୍ଟାଫ୍। ଆଉ ନନା କଣ କରନ୍ତି?
ଏଇ ନନା, ନନା ଆମର ଦୋକାନ ଅଛି।
ଦୋକାନ କୋଉଠି? ଆପଣ ମାନେ ଭୁବନେଶ୍ଵରରେ କୋଉଠି?
ଆମର ଯୋଉ ଅଁ ବଡ଼ଗଡ଼ ବ୍ରିଡ଼୍ କଲୋନି?
ଆଃ ଏଇଠି ଆଚ୍ଛା ଆଚ୍ଛା ଆଚ୍ଛା ବରଗଡ।
ଆଜ୍ଞା।
ଆଚ୍ଛା ଆଚ୍ଛା ହଁ ହଁ ଜାଣିପାରିଲି ଜାଣିପାରିଲି ଆଉ।
ହଁ।
ଆଚ୍ଛା ଆଜି କଣ ରୋଷେଇ ବାସ କଣ? ମାନେ ଲଞ୍ଚ ମାନେ ଆପଣଙ୍କ ମଧ୍ୟାହ୍ନ ଭୋଜନ ଟା କଣ?
ଆଜି ମଧ୍ୟାହ୍ନ ଭୋଜନରେ ଭାତ ଡାଲି, ଆଉ ଛତୁ ଭଜା, ପୋଟଳ ତରକାରୀ ଆଉ କଣ ହେଇଥିବ ମାନେ ଯୋଉ ସେତିକି ହେଇଛି।
ହେଇଥିବ ମାନେ କଣ? ତମେ ବନଉନ କି? ମାନେ ଆପଣ ବନଉନାହାଁନ୍ତି? ଆଉ କଣ ହେଇଥିବ? କଣ ହେଇଥିବ କହିଲେ ତ ମତେ ସେଇଟା କୋଶ୍ଚିନ୍ ମାର୍କ ଟାଇପର ଲାଗିଲା ପ୍ରଶ୍ନବାଚକ ଭଳିଆ। ସେଥିପାଇଁ ମୁଁ କହିଲି ଆରେ କଣ ରୋଷେଇ ବାସ ହେଇଥିବ କଣ ନାହିଁ।
ଆଚ୍ଛା। ମୋର ଏମିତି ପାଟିରୁ ମାନେ ସ୍ଲିପ୍ କରିଯାଏ ଗୋଟେ ଗୋଟେ କଥା ଏମିତି।
ହୁଏ ହୁଏ ବଡ ବଡ ଦେଶରେ ଏମିତି ଛୋଟ ଛୋଟ ଘଟଣା ଘଟେ। ତ ତା ପାଇଁ ସେଇ ଟାକୁ ମାନେ ମାଇଣ୍ଡରୁ ସ୍କିପ କରିବା ଦରକାର।
ହଁ।
ଆଁହୁଁହୁଁ। ଆପଣଙ୍କ ନେଟିଭ୍ ଟା କୋଉଠି? ମାନେ ଗାଁ କୁଆଡେ? ନା ଗାଁ
ଆମର ଗଞ୍ଜାମ।
ଗଞ୍ଜାମ ଆଚ୍ଛା।
ଆଜ୍ଞା।
ଆଚ୍ଛା। ଗଞ୍ଜାମ ଆପଣଙ୍କର ଏଇ ଯୋଉ ମାନେ ବରହମପୁରୁ? ଆଚ୍ଛା ଆଚ୍ଛା। ବରହମପୁର। ତ ଦୋସା ଆଉ ଆପଣଙ୍କର ହୁଁ ଦୋସା, ଉପମା ଏଗୁଡା ତ ସବୁ ଫେମସ୍ ଆଉ। ବରହମପୁର ଚଟଣୀ ତ ଫେମସ୍।
ଆଜ୍ଞା ହଁ ଆଚାର ହୁଁ।
ଆଚର ଫେମସ ଆଉ କଣ ବ୍ରହ୍ମପୁରରେ ଫେମସ।
ପାମ୍ପଡ଼ ପାମ୍ପଡ଼। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହୁଁ କୁହନ୍ତୁ।
ହ୍ୟାଲୋ
ଆପଣଙ୍କ ଗାଁ କୁଆଡ଼େ?
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ବ୍ରହ୍ମପୁରୀ ଆଉ କଣ ଫେମସ।
ମୁଁ କହିଲି ପାମ୍ପଡ଼।
କଂ ହେଇଚି।
ପାମ୍ପଡ଼ ପାମ୍ପଡ଼
ହଁ ପାମ୍ପଡ଼ ଫେମସ ଆଉ ଗୋଟେ ହଉଛି ଲିଆ ପାମ୍ପଡ ଟା ତମର ସେପଟେ
ସବୁଠୁ ବେଶୀ ହଁ
ହଁ ଆଉ ଗୋଟେ ହଉଛି ମା ତାରାତାରିଣୀ ଫେମସ।
ହଁ ଠାକୁର ହୁଁ ଆପଣ ଯାଇଛନ୍ତି ତାରିଣୀ।
ତାରିଣୀ ତ ଯାଇଛି ତାରାତାରିଣୀ ଯାଇନି ଆଉ। କେହି ବନ୍ଧୁ ନାହାନ୍ତି ନା ସେପଟେ ବନ୍ଧୁ ଥିଲେ ସିନା ସେପଟକୁ ଯାଇହବ। କିଏ ବୁଲେଇକି ଦେଖେଇ ପାରିବ। ଆଉ ମା ର ଡୋରି। ଆମର ମୋ ଘ ମାନେ ନେତି ବି ଏଇ ସୁନ୍ଦର ପଦା ଜାଣିଚ।
ଭୁବନେଶ୍ୱର।
ଆଜ୍ଞା ଆଜ୍ଞା ଭୁବନେଶ୍ଵର ସୁନ୍ଦରପଦା ହଁ ସେଇଠି ମୋ ଘର- - ଆଉ ଛୁଆ ଭଳି ତ ଏଇଠି ଆମେ ଏକ୍ସଟାାବ୍ଲିଶଡ ଆଉ।
ଆଚଛା ହଁ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମୋର ପିତା ମାତା- - ଆଉ ମୁଁ ଦୁଇ ଭଉଣୀ - - ସେମାନେ ନିଜ ନିଜ ସଂସାର ନେଇକି ନିଜ ନିଜ - - ରାସ୍ତାରେ ଅଛନ୍ତି ହଁ ହଁ ସମ୍ପୂର୍ଣ। ବିବାହ କାର୍ଯ୍ୟ ସମ୍ପନ୍ନ ହେଇ ସେମାନେ ନିଜ ନିଜର ଗୋଟେ ଗଟେ ଛୋଟ ଛୋଟ କୁନି କୁନି ଧରିକି ବୁଲୁଛନ୍ତି। ଆଉ ମୁଁ ମୁଁ ମିଡିଲ ମ୍ୟାନ ଆଉ। ଆମେ ତ ପ୍ରଭୁଙ୍କ ଲୋକ ଆଉ ଆମକୁ କଣ?
ଭଲ
ହଉ
ଆଉ ଜଗନ୍ନାଥ ପୁରୀ ଏବେ ଦର୍ଶନ କରିବାକୁ ଯାଇନାହାନ୍ତି।
ହଁ ଯାଇଥିଲି କେମିତି କହୁଚ ଏ ଭଗବାନ। ଆମ ସହିତ ଆମେ ତ ଆମ ମାନେ। ଏବେ ଯାଇଥିଲୁ ବଡସିିଂହାରହାର ଦେଖିକି ଆସିଥିଲି ଏଇ - - ସାତ ଆଠ ଦିନ ତଳେ ବଡ ସିଂଙ୍ଗାର ଦେଖିକି ଆସିଥିଲି ବା କି ଅପୂ ର୍ବ ଦର୍ଶନ ଭଗବାନ କୁହ ନା କୁହ ନା କହନା। ତାକୁ ପତି ତି ମାନେ ଜଗନ୍ନାଥ। ତ ବଳଭଦ୍ର ସୁଭଦ୍ରା ମା ତିନି ଜଣ ଦେଖି ଦେଲେ। ମନର ଗୋଟେ କେତେ କଷ୍ଟ ଟା ଦୂରୀଭୂତ ମାନେ ଦୂର ହେଇଯାଏ
ଆଜ୍ଞା
ମୁଁ ଟିକେ ସାରଳାଙ୍କୁ ଟିକେ ବେଶୀ ମାନେ ଝଙ୍କଟରେ ସାରଳା ଜାଣିଛନ୍ତି ଝଙ୍କଟରେ ମା ସାରଳା ଅଛନ୍ତି
ଆଜ୍ଞା
କରେ ବି କରୁଣା ଅପରାପାର ବୁଝିପାରିଲେ ତ ବାପା ମୋର ଜଗନ୍ନାଥ ମା ମୋର ସାରଳା
ଆଜ୍ଞା
ଏଇଟା ଜୀବନର ଚର୍ଚ୍ଚା ଆପଣ କୋଉ ଭଗବାନଙ୍କୁୁ ସବୁଠୁ ବେଶୀ ଶିବ
ନାଇଁ ସାଇ ବାବା
ଓମ୍ ସାଇ ବାବାଙ୍କୁ କାହିଁ ଅନୁଭୂତି କିଛି କହିଲେ କଣ ସାଇବାକୁ ଆପଣଙ୍କୁ ଏତେ ଭଲ ଲାଗିଲେ ତା ଧିଅରୁ କିଛି ତ କିଛି କରାମତି ଥିବ ନା
ଅନୁଭୁତି ଥିବ ଏ ଯାଇଥିଲି ନାଇଁ ସେମିତି ତ ନାହିଁ ବଟ୍ ମାନେ ଯାଇଥିଲି ଛୋଟ ବେଳେ ମାନେ ଶିରିଡ଼ି ଯାଇଥିଲୁ ସେଇ ଟାଇମିରେ ଗୋଟେ ଥର
ହଁ କଣ ଜୀବନରେ ଗୋଟେ ଅନୁଭୂତି ଥିବ ତ ଯାହା ଫଳରେ ତମେ ତାଙ୍କୁ ଏତେ ଭଲ ପାଇଗଲ ହ୍ୟାଲୋ ହ୍ୟାଲୋ ତୁ କଣ ହ୍ୟାଲୋ ଆଜ୍ଞା ଶୁଣିପାରୁଛନ୍ତି
ହ୍ୟାଲୋ
ଆଜ୍ଞା ଶୁଣିପାରୁଛନ୍ତି ହଁ ହ୍ୟାଲୋ ହଁ ହ୍ୟାଲୋ ହଉ ଧନ୍ୟବାଦ୍ ଧନ୍ୟବାଦ୍ ଆପଣଙ୍କର ମୂଲ୍ୟବାନ୍ ସମୟ ଦେଇଥିବାରୁ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ରଖିଥାନ୍ତୁ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ
କହୁନୁ
ହହ
ଛାଡ଼ୁନୁ
ହୁଁ
ହ୍ୟାଲୋ
ଆଜ୍ଞା କଲ୍ ଡିସିକନେକ୍ଟେ କରନ୍ତୁ
କଲ୍ ଡିସ୍ କନେକ୍ଟେ ହେଉନି ମୋର